ଶୁବିଲା?
ହଁ ଏବେ ଶୁବିଲା।
କୋଉ ବିଷରେ କଥାହେବେ?
କୋଉ ବିଷୟରେ କଥା ଆ, ଗାଡି ସାଉଣ୍ଡ ଖାଲି ହଉଛି ଏଇ ଏଇ ପିଲା ଆର ବସିକି ପାଟି କରୁଛନ୍ତି ଖାଲି
ଚଳିବମ।
କେତେଟା କଣ ଗାଡ଼ି ଆଉଛି ଖାଲି ଗଣିବା?
ହଁ ହଁ ବଢିଆ ହବ, କେତେ ଟଙ୍କା ଗାଡି ଯାଉଛି ଗାଡି ଦେଖିକି କଥା ହବା।
ହଁ। ଏଇଠି ଗୋଟେ ସ୍କୁଟି ଯାଉଛି, ବାଇକ ଟେ ଯାଉଛି, କାନାଇ ଠିଆ ହେଇଛି।
ଲାଗି ଭଇଛି। ଚାଳିଶ ଟଙ୍କା ଥିଲେ ଗୁପଚୁପ ଟିକେ ଖାଇଥାନ୍ତେ ମ। ହଁ ଅଁ।
କୁ ଯାଇକି ଗୋଡ ହାତ ଧରିକି ଯାଇକି ମାଗିବା ଆ କି?
ସିଏ ଦବନି
ହଁ ପବଳ ଲୋଭ। ସେଇଠି ଦେଖ ଏଇଠୁ ଗୋଟେ ନାଲିଆ ବାଇକଟା। ସେ ହିରୋ
ନାଲିଆ ବାଗ ନା ପଛରେ ନାଲି ବ୍ୟାଗ।
ଡାଲି ବ୍ୟାଗ ଟା ଭଲଗି ଯାଇଛିଇ ଏକ ସିିବୁ ଏଠି ଯାଇଛି। ଏଇଠି ଦେଖେ ଆଉ ତିନି ଜଣ ଉପରକୁ ଗଲେ, ତମ ଗାଁର ନା କୋଉ ଗାଁର?
କେଜାଣି ଏରା କୁଆଡୁ ବା।
ଏଇ ତିନିଟା ଯୋଉ ଯାଉଛନ୍ତି ପିବା।
ଏଇଟା ଏଇଟା ହିଆଡ ର ଆମ ବ୍ୟାଚ ର।
କଉ ଗାଁ?
ଆ ହେଛିି ଶୋରଡ଼ା ବଧେ।
ସୋରଡ଼ା।
ହୁଁ।
ସେ ଯଉ ଡେଙ୍ଗା ପିଲା ଟା ଦେଖୁନୁ ହେଟା ଆଶିଷ ଇଏ ତା ଭାଇ ନାର ଭଣଜା। ଡେଙ୍ଗା ଏଇ ଆଁ
ଏଇଟା ଯୁ ଏଇଟା।
ହଁ ଯୋଉଟା ପଛରଟୁ ଯୋଉଡା ଗଲା
ଝିଅକୁ ନେଇକି ଯାଉଛି।
ହଁ।
ଏଜୁଏସନ୍ ମାଷ୍ଟର।
ଆ ଦାମିକ ସ୍କୁଟିିପ ଇଏ ଆମେ ଥିଲା ଟାଇମରେ ଭୋଜି ଏଜୁକେସନ ମାଷ୍ଟର ଜାଣିଚୁ କଣ କହିବ? ସ ଆଉ ତୁ ତ ହାତ ବଢୁଛୁ, ଇଏ ସେ ମତେ ଖାଲି ଏମିତି ଖାଲି କହିବ କହିବ ଆଉ ରାତିରେ, ରାତିରେ ଏଇନା କଲେଜରେ ଭୋଜି କରିବା।
ହୁଁ
ଆ ଆସିଷ ହେରିକା ସମସ୍ତେ ହଁ ହଁ ହଁ ହଁ କରିଦବୁ, ଭୋଜି କରିବୁ ସେ ପଇସା ପତ୍ର ଦବନି, ତାର କିନ୍ତୁ ଥଣ୍ଡା ଦି ଲିଟର ଥଣ୍ଡାଟା ଆଣିଥିବ। ଦି ଲିଟର ଥଣ୍ଡା ନା ଦିଟା ଆଣିବ ଧରିକି ଆସିବ ଥଣ୍ଡା।
ଏଥର ମତେ କହିଲା ଆଉ ଫୋନ, ଏ ଯୋଉ ଏକ ଜାମ ହଉଥିଲା ଆମର ସେମିଷ୍ଟାର ମ
ହଁ।
ମତେ କହିଲା। ମୁଁ ମୋବାଇଲ ଟା ଧରିକି ଯାଉଥିଲି ଯୋଉ ମୁନା ମାଣ୍ଡୁ ଦେବାକୁ ଫୋନ୍ ଟା ଯେ।
ହଁ।
ମୋବାଇଲଟା ଦବାକୁ ଯାଉଥିଲି ମତେ କହୁଛି ମୋବାଇଲ କୁଆଡେ ନେଇକି ଯାଉଛୁ। ମୁଁ କହିଲି ମୋବାଇଲ୍ ଦବାକୁ ନେଇକି ଯାଉଛି ପରା। ହଁ ଜଲ୍ଦି ଦେଇଦେ ମୋବାଇଲ ଆଲାଉ ନାହିଁ ଭିତରକୁ ମୁଁ କହିଲି ମୁଁ ଜାଣିଛି। ହଉ ଦେଇଦେ ଯାଇକି।
ଆଉ ତତେ ଏମିତି ବା ମତେ ଏମିତି କଣ କହୁଛି କହୁଛି। ଆମ ହଲ୍ ରେ କଣ କଲା ବି କହିଲୁ ସ୍ତ୍ରୀଲୋକ। ଦଲା ଆମ ଆମ।
ଚିହ୍ନି ନୁହଁ କି ତମର।
ହଁ ବା ଏବେ ହଲ୍ ରେ ମାନେ ତାର ପଡିଥିଲା ଆମ ହଲ୍ ରେ।
ଓ ହୋ।
ହଁ ଏଇଠି ନା ପଡିଥିଲା ଆମ କାର ଡେଙ୍ଗୀର ଖାତା ଭିଡିକି ନେଇଗଲା। ଡେଙ୍ଗିର ନା କାର ଖାତା ହେକି ନେଇ ଗଲା ଯାଇକି ଆମ ମ୍ୟାଡାମ କୁ ଯାଇକି କହୁଛି କହୁଛି। ଦେଖ ଏଠି ତମ ପିଲାଗୁଡା ଦେଖ କେମିତି ଲେଖୁଛନ୍ତି ୟାଡୁ ସ୍ୟାଡୁ ଏମିତି ଲେଖୁଛନ୍ତି। ଏମତି କହି କହିଗଲା ସେଠୁ ଆମ। ଆଁ ଦେଖିକି କପି କରିକି ଲେଖୁଛନ୍ତି ବୋଲି ଯାଇକି ଆମ ମ୍ୟାଡାମ। କହିଲା ଆଉ ସମସ୍ତ ସମସ୍ତଙ୍କ ଆଗରେ ମାନେ ସବୁ ପିଲା ଥିଲେ ଇଏ ସେ ଥିଲେ। ସମସ୍ତ ଆଗରେ ଯାଇକି ଦେଖେଇଲା। ଆଉ ମ୍ୟାଡ଼ମଙ୍କ ଏକାଥରେ ରାଗିଗଲେ ତାଙ୍କ ହଲ୍ କୁ ପୁରା ଷ୍ଟ୍ରିଟ୍ କରିଦେଲେ।
ଆଚ୍ଛା।
ତାପ। ତାପରେ ଇଏ ଶିକୁ ଆସିକି ମତେ କହୁଛି ଆଉ ଦେଖ ତମ ମ୍ୟାଡାମ ଆମ ହେଲେ ପୁରା। ଷ୍ଟ୍ରିଟ୍ କରିଦଉଛନ୍ତି ଆଉ ଆମ ସାର୍ ପୁରା। ଆଁ ତମକୁ ଫ୍ରିରେ ଲେଖିବାକୁ ଦଉଛନ୍ତି କିନ୍ତୁ ତମ ମ୍ୟାଡାମ୍ ଆମ ହଲ୍ କୁ ପୁରା ଷ୍ଟ୍ରିଟ୍ କରିଦଉଛନ୍ତି। ମୁଁ କହିଲି ହଁ ମ ତୁ କିଛି ଜାଣିନୁ ତମ ସାରଙ୍କୁ ପଚାରେ ଦେଖିବୁ କଣ ହେଇଛି କଣ ନାଇଁ। ସେ ସବୁ କଥା।
ହି କୋଉ ସାର୍ ତାଙ୍କର ଏଯୁକେସନ୍ ସାର୍ ଇଏ।
ହଁ।
ଆ ମୋ ଭାଇର କଣ ପଲଟିକାଲ୍ ଥିଲା ମୋ ଭାଇର ପଲଟିକାଲ୍ ଥିଲା।
ହଁ ହଁ। ପଲ୍ ପଲଟିକାଲ୍ ସାଇନ୍ସ୍ ମୁଁ ସେମିତି ବର୍ଷଟା ଏକାଥରେ ବସିଛି ଯାଇକି ତାଙ୍କ ବ୍ୟାଚରେ। ଏଇ ତାଙ୍କ କ୍ଲାସ୍ ରେ ଯାଇକି ମୁଁ କେତେଟା ବର୍ଷଟେ ବସିଲି ତାପରେ ମତେ।
ଆଉ ସାଂସ୍କିଟି।
ଆ ପଢେଇନି ତ ଆଉ।
ତମେ ସାଂସ୍କିଟି କ୍ଲାସ୍ କୁ ଯାଉଥିଲା ନା ନାଇଁ।
ସାଂସ୍କିଟି କ୍ଲାସ୍ କୁ ଯାଇକି ଖାଲି ଅନର୍ଷ ଯେତେବେଳେ ହେଲା ସେତେବେଳେ ସିଏ ମତେ ଦେବକି ମ୍ୟାମ୍। କଣ କହିଲେ ତତେ ଖାଇ ତତେ ଜଳଖିଆ ଦେବି ତୁ ଆସେ କ୍ଲାସ୍ କରିବାକୁ ତୁମେ ମାଣ୍ଡକୁ ତୋର ଆସ। କ୍ଲାସ୍ କରିବାକୁ।
ଏଥର ତ ଆମ ସବୁ ମତେ ଯୋଉ ଡିରେକସନ୍ ହେଇନି କୋଉ ସବ୍।
ଏ ମତେ। ଆଉ ଥରେ ଟେ କ୍ଲାସ୍ କରିବା ପାଇଁ ଆମକୁ ଗଲୁନି କହିଲେ ତ ଜଳଖିଆ ଦେବେ ଗୋଟେ ଦିନ ଦେଲେନି ଆଉ।
ହୁଁ।
ତାପରେ ରାଗିକି ଏକାଥରେ ପଳେଇଆଇଲି ମୁଁ କହିଲି ମ୍ୟାଡାମ୍ ମୁଁ ଯାଉଛି ପାଣି ପିଇଆକୁ ପାଣି ପିଇଆକୁ କହିିକି ବାହାରକୁ ପଳେଇଆଇଲି। ଆସି ଥିଲେ ଏକାଥରେ ହେ ମୁଣ୍ଡରୁ ଏଇଠି ନା। ଥିଲେ ହାତୀସ୍ ବାବୁ‌ ଏଇ ଗୁପ୍ ଚୁପ୍ ଦବା ପାଇଁ। ସମସ୍ତେ ଦଶ ଦଶ ଖାଇଲେ ଏଇଠି କିନା ଏ କଲେଜ ରୁ ଆ। ହଁ କରୁ ଆସିଥିଲେ ଏଇଠି ନାରେ ଦେଲେ ଖାଇବା ପାଇଁ
ପ୍ରବଳର ଆ ଛଅ ସାତ ଅଣକି ଆସିଥିଲୁ ଆସିସିକ କାଲି ମୁଁ ସୁଇଟି ଆଉ ପ୍ରତିମା ଆଉ ପଶି ହାଡିଆ ଛଅ ସାତ ଆଥିଲେ ସମସ୍ତେ ଦଶ ଦଶ ଖାଇଲେ ମୁଁ କୋଡିଏ ଖାଇଲି ଆଉ।
ଦେ ହେଲେ କି ହେଲେ ଖାଇ କୋଡିଏ ଟଙ୍କାର କହିଲେ ଆଉ କୋଡିଏ ଟଙ୍କାର ନାଇଁ ଟିକେ ଟିକି କଣ ଖାଉ ଖାଲି ପଚାଶ ପଚାଶ ଟଙ୍କା ଖାଇବ ବୋଲି ଏମିତି ବୋଲି ଭାବିଦେଲେ
ହେଲେ ମୁଁ ଖାଇଲେ ହେବ କି?
ହୁଁ ଦେବକ ବା ସେ ସିଏ ଗୋଟେ ଦଗମର ମାଷ୍ଟର ଗୋଟେ
ହୁଁ ଦିଗମ ମାଷ୍ଟର ଦିଏ ଆମ ମାନଙ୍କୁ ବି ଦଉଥିଲା ତ।
ଆମ ସେ ଜାଗରେ ଗୋଟେ ଥର ଏଇଠି ନା ତଡକା କରିଥିଲୁ। ଏ କାମରେ କହିଲୁ ନା ଆଉ ଭାତ ସରିଗଲାଣି ସେ ଏକାଥରେ କି ନା ନ ନା କଣ ଧରିକି ଆସିଥିଲା ଏକାଥରେ ନାନ୍ କୁ ତଡକା ମିକ୍ସ ଗ ଆମେ ଆଡେ ତଡକା କରିଥିଲୁ ରାଜ ଭାଇ ମୁଁ ଆ ସେଦି ଗର ମାସଟା ଧରିକି ଆସିଥିଲା ତଡକା। ଦଡକା ନା ନ ସମସ୍ତଙ୍କୁ ଦି ଫଟ ଦି ପଟ ନାଖେ
ଓ ହୋ ଆଉ।
ଡ ସିକୁ ଆ କୁକୁଡା କୁକୁଡା ଆଣିକି କାଟିଲୁ କ୍ୟାମ୍ପ ରେ କୁକୁଡ଼ା ଆଣେଇ କାଟିଲେଟା କିଏ ଆସୁଛ
ଛଟିଆ ପିଲାଟା
ତାର ଫୁଟାୁରା ଦୁଇଁକିିଲୁ ଆମେ ଆ ପୁସୁମୋର। କୁଷୁମର ଭାଜିଲୁ ଆମେ ରଖିଦେଇଛୁ ମୁଁ ରଖିଦେଇଛି ଏଇଠି ନା ଚାକ୍ଷଣା କରିବୁ ବୋଲି ରଖିଦଛୁ ସେ କୁ ଗଲା ଏ ଏଟା କିଏ ଖାଇବଇଏ ସେ କହିଲା। ଉ ଟେ ସମୟ ପରେ କକ ଟିକେ ଦେଲୁଦେଲୁ ଦେଖିଛା ଚଖିଆ ଟ ଚା ଖ ଦେଇକି କହିଲା ଭଲ ଲାଗୁଛି? ଭଲ ଲାଗଛି ବୋଲି କହିକି ସବୁ ଜାଗାରେ ଖାଇ ଦେଇେଛି।
କିଏ ସିକୁୁ?
ହଁ କହିଲା ଛା କରୁଦଲା ଖାଇବୁନି ଖାଇବୁନି ବୋଲି ଉଟା ଗୋଟେ ଥର ଦେଖିଦ ଦେଇଉଛି ଟଟା ସବୁ ଯାଗା ଖାଇଦେଲା ଏକାଥରକେ
ଆଉ ଦି ପରେ କ କଷିଆଗ ନା କି ଚମଡ଼ା
ନେଇକି ଗଲେ ହୁଅନ୍ତା ଯେ ତୁ ଗୁମ ଖାଇ ଆଜି ଶୁକ୍ରବାର ନା।
ଶୁକ୍ରବାର ହଁ ରେ ଆଜି ଶୁକ୍ରବାର କାଲି ଶନିବାର ପରଦିନ ର
ଆଜିିବା ଗୁଡ୍ ଫ୍ରାଇଡେ ହେଇଥି ପାଇଁ ଛୁଟି।
ହଁ ଆଜି ମୋହରମ
ଆଜି ନା କାଲିିମ?
ଆଜି ମହରମ।
ଆ କାଲି ତାହାଲେ କଣ?
କାଲି କଲ୍ କି କାଲି ସଟର ଡେ ଆଉ କଣ।
କାଲି ହେଲେ ବୋଧେ ମୋ ମା କହୁଥିଲା ଛୁଟି ଅଛି କାଲି ଅଛି ପର ଦିନ ତୋ ରବିବାର ଆଉ ଅପରଦିନ। ସୋମ୍ ବାର ଦିନ କଣ ଗୋଟେ ଯେ ଏମିତି ଛୁଟି ଅଛି।
ସୋମ୍ ବାର ଦିନ କଣ ଅଛି ମ।
ତିନ୍ ଦିନ୍ ଯାକ ସେମତି ଛୁଟି ଅଛି ନା କଣ?
ତୋ ସ୍କୁଲୁ କି?
ହଁ।
ଆ ଆମ ରଙ୍ଗ ତ କହୁଥିଲା ଦିନେ ବୋଲି ଆଜି ଦିନ ଟା।
ହଁ ସେଇ ତ ଅଧେ ଆଉ। ରହ ମୁଁ ପଢି କିନା ଜୈବିକ ଖତ ପାଇଁ ଗାତ ଖୋଳନ୍ତୁ। ବର୍ଜ୍ୟବସ୍ତୁର ସୁରକ୍ଷିତ ପରିଚାଳନା କରନ୍ତୁ।
କୋଉଥରେ ଏଇଟା ଆଇଚି ମ?
ଏଇଠି ଲେଖା ହେଇଚି ବା। ଏଇ ଯୋଉ ରୋଷେଇ ଘର ରୋଷେଇ ଘର ରୋଷେଇ ଘର
ଏଇଠି ତ ଲେଖା ହେଇଚି ଆସନ୍ତୁ ଆମ ବିଦ୍ୟାଳୟ। ଯା ଏବଂ ଆଖପାଖ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ କରିବା।
ପିୟାସି ସିଂଙ୍କ ତଦାରଖ ତାରିଖ। ବିଦ୍ୟାଳୟର ସୂଚନା ଫଳକ। ଅନୁମୋଦିତ ସଂଖ୍ୟା ମହିଳା ପୁରୁଷ ଏରା ଖାଲି ଟିକେ ଲେଖି ଦଉଛନ୍ତି। ପିଲାମାନଙ୍କୁ ଟିକେ ଏ- ଏ -ଏ- ଏ
ନା ପିଲାମାନଙ୍କୁ ଲେଖି ଦଉଛନ୍ତି ସମସ୍ତଙ୍କୁ ଦେଖେଇଆକୁ ଯୋଉ ସାର୍ ମାନେ ଆସୁଚନ୍ତି।
ହୁଁ।
ନହେଲେ ପଇସା କିନ୍ତି ମିଳିବ?
ଖାଲି ଅଜଥାରେ ୟାଆଡୁ ସିଆଡୁ କରି ଖାଲି ଖାଇବେ ନହେଲେ ତାଙ୍କର ଆଉ କିଛି କାମ ଧନ୍ଦା ନାହିଁ।
ଏୟା ଲେଖା ହେଇଚି ବିଦ୍ୟାଳୟ ମହାତ୍ମା ଗାନ୍ଧୀ କକ୍ଷ। ହଉ ଲେଖା ହେଇଛି।
ମଧ୍ୟାହ୍ନ ଓଜନ ପଞ୍ଚନିୟମ। ହଁ।
ଲେଖାଇଚି ଜାଣିବା ଆମେ ମ୍ୟାଲେରିଆକୁ ଯେବେ ଦୂର କରିବା ମ୍ୟାଲେରିଆକୁ ତେବେ।
ମଶାରୀରେ ପୁଣି ଆଣେ ମାଛ ଧରୁଥିବେ ଘରେ।
କିଏ?
କହିଲୁ ମଶାରି ନହେଲେ ଆଡେ ମାଛ ଧରୁଥିବେ ଘରେ।
ନେ।
ଦେଖିବା ନହେଲେ ଦିନେ ସବୁ ଆଁ ୟାପରେ କଲ୍ କରି କହିବା ଦେଖି।
କଣ କରିଆ?
ଦିନେଶ କୁ କଇଆ ଆଉ ଆସେ କରିଆ ନେଇଗଲା।